ନମସ୍କାର ହ୍ୟାଲୋ ହ୍ୟାଲୋ ଆପଣଙ୍କୁ ଶୁ ମୋ ମୋ
ହ୍ୟାଲୋ।
ହ୍ୟାଲୋ।
ହ।
ଆଜ୍ଞା, ଆପଣଙ୍କୁ ଶୁ ଶୁଭୁଛି ମୋ କଥା ଶୁଭୁଛି ଆପଣଙ୍କୁ।
ହ୍ୟାଲୋ କୋଉଠି ଅ
ଆଜ୍ଞା କୁହନ୍ତୁ। ମୁଁ ତ ବାହାରେ ବସିଚି, ଆପଣଙ୍କର ବୋଧେ ଟିକେ କୁହନ୍ତୁ ଆପଣଙ୍କୁ ଶୁଭୁଚିି ତ। ହ୍ୟାଲୋ। ମୁଁ କହିଲି ଆପଣଙ୍କୁ ମୋ ଶୁଭୁଚି ତ ମୋ କଥା।
କଣ କହିଲେ? ହ୍ୟାଲୋ।
କୁହନ୍ତୁ ଆଜ୍ଞା କୁହନ୍ତୁ।
ହୁଁ।
ହ୍ୟାଲୋ, ଆଜ୍ଞା ମତେ ଶୁଭୁଛି‌।
ଆଜ୍ଞା ଆପଣଙ୍କର ଶାଶୁ ଶଶୁରଙ୍କ ଦେହ କେମିତି ଅଛି?
ହଁ ଭଲ ଅଛି ଆଉ ଆପଣ ଏନା କଣ କରୁଛନ୍ତି?
ଆପଣ ଏବେ କଣ କରୁଛନ୍ତି?
ଆଜ୍ଞା, ଏବେ, ହ୍ୟାଲୋ।
ଓହୋ! ଆଜ୍ଞା ଖାଉଛନ୍ତି? ହ୍ୟାଲୋ।
ଆଜ୍ଞା ଆଜ୍ଞା, ଆପଣଙ୍କୁ ଶୁଣା ଯାଉଛି।
ଆଜ୍ଞା ମତେ ମତେ ମୁଁ ଏବେ ବାହାରେ ବସିଚି, ଶୁଣନ୍ତୁ ମୁଁ ଏଇନା ବାହାରେ ବସିଚି ଆଉ ଆପଣ ବି ଟିକେ ବାହାରକୁ ପଳେଇ ଆସନ୍ତୁ କାଇଁ ନା ଗରମ ହଉଛି ନା ଘରେ ଭିତରେ ବସିଲେ, ଓହୋ ଆପଣ ଛାତ ଉପ ଉପରେ ବସିଛ, ଆଜ୍ଞା ଆଜ୍ଞା, କୁହନ୍ତୁ।
ଆଜ୍ଞା, ଆଉ ଆପଣଙ୍କର ବାଡିରେ ପନିପରିବା କଣ ହୁଏ? ଆପଣଙ୍କ ଙ୍କର ଶଶୁର ବୋଧେ ଲଗାନ୍ତି କି କଣ?
ହଁ ହଁ ଆମର ତ ଆମର ବିଲରେ ବି ହୁଏ ଫସଲ, ତାପରେ ବି ଆମ ଘରେ ବି ଆମ ଶଶୁର ବି କିଛି ଲଗେଇଛନ୍ତି, ଶ୍ୱଶୁର ଶାଶୁ ଦି ଜଣଙ୍କ ମିଶିକି ଲଗେଇଚନ୍ତି। ଆମର ପ୍ରବଳ ମାଙ୍କଡ ହଉ ମାଙ୍କଡ ସେପଟ ସାଇ ବହୁତୁ ସେଥିଲାଗି ସିଏ କଣ କରଛନ୍ତି ନା ଜାଲ ବାନ୍ଧିକି କିଛିଟା ପାଳ କରିଛନ୍ତି ଯେମିତି କିି ପାଳ ଭିତରେ ଭେଣ୍ଡି ଲଗେଇଛନ୍ତି, ବାଇଗଣ ଲଗେଇଛନ୍ତି, କ ଞ୍ଚା ଲଙ୍କା ଲଗା ହେଇଚି, ଆଉ ବିଭିନ୍ନ ପ୍ରକାର ଶା ଶାଗ ବି ଲଗା ହେଇଚି ଧଣିଆ ପତ୍ର ଲଗା ହେଇଚି, ଏମତି ବହୁତ ଗଛ ଲଗା ହେଇଚି ତାପରେ ଆମର ଫୁଲ ବିଗିଚା ବି ଗୋଟେ ଅଛି ଫୁଲ କଗିଚାରେ ବହୁତୁ ଫୁଲ ଆମେ ବହୁତୁ ଗଛ ଲଗେଇଚୁ। ଅହୋ ଆପଣଙ୍କର ସବୁ କଣ କଣ ଲାଗିଚି?
ନାଇଁ ଆମର ଏଠି ମାନେ ଆମର ବହୁତ କମ ଜାଗାଟେ ଅଛି।
ହୁଁ ହୁଁ ହୁଁ ହଁ।
ଆଜ୍ଞା ଆମର ଛୋଟିଆ ଜାଗାଟେ ସେଥିରେ ଆମେ ଗୋଟେ ସଜନା ଗଛ ଲଗେଇଚୁ। ଯୋଉ ମାନେ ଗୋଟିଏ ମାନେ ତିନି ଫୁଟ ଉଞ୍ଚାର ସଜନା ଗଛଟି, ତାକୁ ଆମେ ଯ ଯେତେବେଳେ କଅଁଳି ଯାଏ ଆମେ ତା ଅଗକୁ ମୋଡିକିରି ଖାଇଦଉ, ଆଉ ମାନେ ପତ୍ର ନେଇକି ଖାଇଦଉ। ଆଉ ଅଗ ବି ମୋଡି ଦଉ, ସେ ଯ ମାନେ ସେଥିଲାଗି ସେ ସେଇ ଆ ମାନେ ତିନି ଫୁଟ ଉଞ୍ଚାର ହିଁ ରହୁଚି, ଆଉ ଉଞ୍ଚା କରିଆକୁ ଦଉନୁ ଯେ ତୁ ଆମର ମାନେ ଛାତ ଉପରେ କରୁଛୁ ସେଥିଲାଗି ଆଉ ଆମର ଅପରାଜିତା ଗଛ ତାପରେ ମଲ୍ଲି ଗଛ ଚମ୍ପା ଗଛ ଆ ଭେଣ୍ଡି ଗଛ ଆଉ ଜହ୍ନି ଗଛ ଏମିତି ବିଭିନ୍ନ ପ୍ରକାର ଗ ଗଛ ଲଗେଇଚୁ ଗେଣ୍ଡୁ ଗଛ ବି ଆମର ଲାଗେ ମକା ଗଛ ଚାରୋଟି ଲଗେଇଛୁ।
ହୁଁ ହୁଁ ଆଜ୍ଞା ଆମର ବି ସବୁ ଲାଗିଛି କେତେ କି ଫୁଲ ଲାଗିଛି ଗେଣ୍ଡୁ ବହୁତ ଗେଣ୍ଡୁ ଚାଷ କରାହେଇଛି ତାପରେ ମନ୍ଦାର ଫୁଲ ମଲ୍ଲି ଫୁଲ ଆଉ ଚମ୍ପା ଗଛ ଅଛି ବହୁତ ପ୍ରକାର ଫୁଲ ଅଛି ଫୁଲ ଅଛି ତାପରେ ଆମର ବିଶେଷ ବେଶୀ ଧ ଚାଷ କରାଯାଏ କଣ କହିଲେ ବେଶୀ ହେଉଛି ସାଗ ଚାଷ କରାଯାଏ ଆମ ବାଡିରେ ପ୍ରବଳରୁୁ ଅତି ପ୍ରବଳ ଶାଗ ହଉଛି ଆଉ ବି ଗୋଟେ ଗୋଟେ ଶାଗ ଏମିତି ହିଁ ଉଠି ଯାଇଛି।
ଓହୋ ଯେମିତି କି କଖାରୁ ପାଣି କଖାରୁ ଏଇ ସବୁ ଆଉ ଓଲେ ଉଠଆ
ହୁଁ।
ଯେ ମାନେ ସେ ସବୁ ଶାଗ କାହିଁକି ଉଠି
ହୁଁ।
ଯାଇଏ କହିଲି ଆଉ ଯୋଉ ମାନେ ଗଛ ବୁଢା ହେଇଯାଏ ଆମେ ତାକୁ ାରୁ କି ମଞ୍ଜି ଫଞ୍ଜି ଟିକେ ରହିବ ବର୍ଷ ଦିନେ ଉଠିଯାଏ ପାଣି ପାଇଲା ମାନେ ଉଠ
ହୁଁ ହୁଁ ହୁଁ ଆପଣ ଗୋଟେ କାମ କହୁନାହାନ୍ତି ଆପଣଙ୍କ ଯେଉ ଛାତ ଉପରେ ନା ଆପଣ କିଛି ମାଟି ଏବେ ତ ସମେତେ ଯେଉଁ ଯୋଉମାନେ ସବୁ ସହରରେ ରହୁଛନ୍ତି ସେମାନେ କଣ କରୁଛନ୍ତି ନା ଛାତ ଉପରେ ହିଁ ଚାଷ ତାଙ୍କର କରୁଛନ୍ତି। କାଁନା ତାଙ୍କର ବହୁତ ଜାଗା କମ ଥିବାରୁ ସେମାନେ ଛାତ ଉପରେ କେବଳ ହିଁ ଜାଗା ମିଳୁଛି ସେ ଛାତ ଉପରେ ସେମାନେ କଣ କହୁଛନ୍ତି ବା ମାଟି ପକେଇ ଦଉଛନ୍ତି ମାଟି ପକେଇକି ସେଥିରେ ଟିକେ ମୋଟ ରେ ମାଟି ପକେଇକି ଆଉ ସେଥିରେ ହଉଛି ଶାଗ ଶାଗକୁ ଶାଗ ମଞ୍ଜି ଭଞ୍ଚି ଦଉଛନ୍ତି ଶାଗ ସେଥିରେ ପ୍ରଚୁର ମାତ୍ରାରେ ରହୁଛି। ମୁଁ ତ ଦେଖିଥିଲି ଆମ ଜଣେ ମାଇ ସହରରେ ରହୁଛନ୍ତି। ସିଏ ତାଙ୍କର ସେ ଭଡ଼ାକରେ ରହୁଛନ୍ତି ତାଙ୍କର ଛାତ ଉପରେ ସିଏ ସେମିତି ମାଟିର ଯେଉଁ ପାତ୍ର ଅଛି ସେଥିରେ ସବୁ କଖାରୁ ଗଛ ବାଇଗଣ ଗଛ କଲରା ଗଛ ଏମିତି ସବୁ ଲଗେଇଛନ୍ତି ଶାଗ ବି ଏମତି ମୁଁ ଦେଖିଲି ଆଉ ମୁଁ ଦେଖିଲି ଯେତେବେଳେ ଶାଗ ବି ଏମିତି ଲଗେଇଛନ୍ତି ମୁଁ ଦେଖିକି ଆଶ୍ଚର୍ଯ୍ୟ ହେଇଗଲି ମୁଁ କହିଲି ଆଉ ଆପଣ ଏମିତି ଏ ଶାଗ ଲାଗୁଛନ୍ତି ନା ହଁ ଏତେ ତ ସେମିତି ସମସ୍ତେ ଲାଗୁଛନ୍ତି କାହିଁକିନା ଟିକେ ସବୁଜ ପନି ପରିବା ଖାଇବା ପାଇଁ ଟିକେ ତ କଷ୍ଟ କରିବାକୁ ପଡିବ ଆମକୁ ମୁଁ କହିଲି ହଉଠ ହି ଭଲ କଥା।
ତାପରେ ଭ ଦେହ ପାଇଁ ବି
ହୁଁ ଆ ଆଉ ଆମର ଏଇଠି ଆମର ହରଗୋରୁଆ ହଁ ହର ଗୋରିଆ ଯୋଉ ଫୁଲ ନୁହଁ ସେଇଟା ହେଇଛି।
ଓହୋ ଆମର ବି ସେଇଟା ଅଛି ଆମର ବହୁ ମାନେ ଅ ଓହୋ ଆଜ୍ଞା କୁହନ୍ତୁ।
ଆଜ୍ଞା ଆଉ ସୁଗନ୍ଧରା ରାଜ ଫୁଲ ଯୋଉଟା ବହୁତ ବାସି ହୁଏ ସେଟା ଗୁଡା ମାନେ ହାଲକା ହାଲକା ପବନ ଦ ପୁରା ବଢିଆ ବାସ୍ନା ହଉଛି ମୁଁ ଏମିତି ବୁଲୁଛି ସେ ବାସ୍ନା ଟାକୁ ମାନେ ଆମେ ବାହାରେ ବସୁ ମାନେ ଖାତ ଉପରେ ବାହାରେ ବସୁ ଆସିକରି ପବନ ଦେଲେ ମଲ୍ଲୀର ଆଉ ସେ ସୁଭଧ୍ରା ରାଜଜ ର ଫୁଲଟା ଆସି ଯେତେବେଳେ ବାଜେ ଆଉ ବହୁତ ବଢିଆ ଲାଗେ ମାନେ ଗୋଟେ ଯେମିତି ଗୋଟେ ମାନେ ବଡ ମାନେ ହୋଟେଲ ଫୋଟେଲ ଗଲେ ଯେମତି ବା ନା ହୁଏ ଦାମୀ ଦାମୀ ଜାଗାରେ ସେଇ ଟାଇପ ର ଗଟେ ବଢିଆ ବାସ୍ନା ହଉଛି
ହୁଁ
ତାପରେ ଆମର ତୁଳସୀ ଗଛ ଆଉ କଣ କହିଲେ ଅ ତୁଳସୀ ଆଉ ଆଉ ଗୋଟେ କଣ ମ କି ତୁଳସୀ
ପଳା ତୁଳସୀ।
ଜ ନାଇଁ ନାଇଁ ଜଗନ୍ନାଥଙ୍କର ଯୋଉ ଭଲ ଲାଗେ ଯୋଉଟା ଦୟଣା ତୁଳସୀ ଆଜ୍ଞା ସେ ଦୟଣା ତୁଳସୀ ସ ଆମର ଚଉରା ପାଖରେ ଅଛି ସେ ପୁରା ମାନେ ଏତେ ବା ନା ମ ସଖାଳୁ ପୁଜା କରିବାକୁ ଯୋ ପୁରା ମାନେ ମନ୍ଦିର ମନ୍ଦିର ବାସ୍ନା ହବ।
ହଁ ଦୟାଳ ତୁଳସୀ ଟା ରହିଲେ ଘର ପାଖରେ ବହୁତ ଶୁଭ ମାନେ ଆମ ଓଡିଆରେ ମାନ ଯେ ଦୟଣା ତୁଳସୀ ରହିଲେ ଯୋଉଠି ରହେ ସେଠି ଆଁ ଜଗନ୍ନାଥ ବି ବାସ କରନ୍ତି ଆମର ବି ଚଉରା ପାଖରେ ପଛପଟେ ହେଇଛି ବହୁତ ଜାଗାକୁ ସେ ମାଡି ବସି ମାନେ ବହୁତ ଆଡେ ହେଇଯାଇଛି ବଡ ବଡ ଗଛ
ଓହୋ ଆମର ମଲ୍ଲ, ଚମ୍ପା, ଟଗର କନିଆରୀ ଆ ଏମିତି ମାନେ କନିଆରି ଆମର ଗଛରେ ଚଢିକି ତୋଳିବାକୁ ପଡେ ମାନେ ବହୁତ ଉଚା ଉଚା ଗଛ
ହଁ ଆଉ ଗୋଟେ ଆଙ୍କୁଶି କରିଦଉନାହାନ୍ତି ଗୋଟେ କାମ କନ୍ତୁ ଗୋଟେ ଆଙ୍କୁସି କରିଦିଅନ୍ତୁ ଆଙ୍କୁସିରେ ଆ ମାନେ ସହଜରେ ଆପଣ ଟାଣି ପାରିବେ ଗ
ଆମର ଆମର ମାନନ୍ତି ଯେ ଟାଣିଦେଲେ ଏକରେ ତ ଟାଣିଲେ ଡାଳ ଭାଙ୍ଗିଯାଏ ମାନେ କନିର ଡାଳ ପୁରା ବହୁତ ନରମ ମାନ ଟିକେ ଧରିଦବ ତ ଟାଣିଦବ ତ ଭାଙ୍ଗିଯିବ ତାପରେ ତା ତାରେ ଆମର ମାନନ୍ତି ତଳେ ପଡିଥିବା ଫୁଲ ଆଜ୍ଞା ତଳେ ପଡିଥିବା ଫୁଲ ଠାକୁର ଙ୍କୁ ଚଢାନ୍ତିନି
ଓହୋ କିନ୍ତୁ କଣ କହିଲେ ଗୋଟେ ଗୋଟେ ଜାଗାରେ ଏମିତି ଅଛି ଯେ ସେ ପୁରା ଭଲ ଭାବରେ ତାଙ୍କୁଶରେ ତୋଳି ଆଣିଲେ ସେ ଆଙ୍କୁଶରେ ହିଁ ଲାଖି ରହିଥିବ।
ଆଜ୍ଞା ହଁ ହଁ ସେମିତି ମୋଡି କିରି ବି ଆଣି ହୁଏ। କିନ୍ତୁ ଗଛ କୁ କଷ୍ଟ ହେବ ନା ଆଉ ଦେଖୁଛନ୍ତି ନା କେତେ ସୁନ୍ଦର ଲାଗୁଛି ଜହ୍ନ ଟା ମାନେ ଉପରେ
ହଁ।
ଆଜ୍ଞା ଆଉ ଆମର ଆମର ଏବେ କଣ କହିଲେ? ଗେଣ୍ଡୁ ମାନେ ଗେଣ୍ଡୁ ଚାଷ ହେଇଛି ମାନେ କଣ କହିଲେ? ଅ ଯଦି ଆପଣଙ୍କୁ ଦରକାର ହବ ମଗୁସୁର ମାସ ବେଳକୁ ଆପଣ ମତେ ଯୋଗାଯୋଗ
ହଉ ହଉ ଠିକ ଅଛି ହଁ ହଁ ହଁ ନା ନା ଆମର ବି ଖୋଜୁ ଥି କାଇନା ଆମର ମଗେଇବୁ ତ ସେଥିଲାଗି ଆମେ ଖୋଜୁଥିଲୁ ଆଉ ଯଦି ହୁଏ ସୁବିଧା ହୁଏ ମୁଁ ଆଉ ଆପଣଙ୍କ ଘରକୁ ଯାଇକି ନା ଗେଣ୍ଡୁ ଗଛ ଟାକୁ ନେଇ ଗେଣ୍ଡୁ ଗଛ ଚାରା ସବୁ ନେଇ ଆସିବି ନେଇକି ଲଗେଇବି ଆଉ ଲଗେଇଲେ ତ ଆଉ କଣ ପାଣି ଫାଣି ଦବାକୁ ପ ମାନେ କେମିତି କଣ ତାର ଯ
ବର୍ଷା ଦିନତ ହେବ ବର୍ଷା ଦିନ ଆସିଲା ମାନେ ଆଉ କିଛି ଦରକାର ନାହିଁ କେବଳ ଖରାହେଲା ବେଳେ ଅଳ୍ପ ପାଣି ଦେବେ। ହୁଁ।
ଆଉ କେତେଗୁଡେ ଚାରା ଲଗେଇ ଚନ୍ତି।
ଆଜ୍ଞା।
ମୁଁ କହିଲି ବହୁତ ଗୁଡେ ଚାରା ଲଗେଇ
ନାଇଁ ବହୁତ ଗୁଡ଼େ ଚା ରା ଲଗେଇଚୁ। ଆମର ଏଠି ଅ ମାନେ ତନ୍ତବୁଣାବି ହୁଏ। ତନ୍ତ ବୁଣା ବିଷୟରେ ଜାଣିଚନ୍ତି।
ଆଜ୍ଞା ଆଜ୍ଞା ତନ୍ତଗୁଣା ବିଷୟରେ ଜାଣିଚି ତନ୍ତଗୁଣା ତ ଏବେ ତ ହସ୍ତ ହସ୍ତଶିଳ୍ପୀରେ ବହୁତ ଆମର ଓଡିଶା ଡେଭ ଉଁ ଉଁ ବହୁତ ବୃଦ୍ଧି କଲାଣି ଆବୃଦ୍ଧି କଲାଣି ଆଗକୁ ବଢ। ଦିଲାନି।
ଆଜ୍ଞା ସେ ହସ ମାନେ ହସ୍ତଶିଳ୍ ପିରେ ମାନେ ଆଁ ଆମର ଏଇଠି ତନ୍ତବୁଣା ହୋଉଚି ତାପରେ ହାତରେ ଆମର ଛପା ଯୋଉଟା ଆସନ କୁହନ୍ତି ଯୋଉଥିରେ ବସନ୍ତି ଆମର ଛପାବୁଣା ହୁଏ ତାପରେ ଭିଞ୍ଚୁଣି ଭିଞ୍ଚଣା ବୁଣା ହୁଏ।
ଆରେ ବା ବଢିଆ କଥାତ ମାନେ ଆପଣ ତାହେଲେ ବୁଣାବୁଣିକୁ ଶି କିଚନ୍ତି ଏମତି କାମ କରିକି ଆ ଆ ତାଲେ ଆମରତ ବହୁତ ଏମତି ଏ ଏବେତ ହଉ ଆଗ ଜ୍ଞା ଆପଣଙ୍କର ତ ବହୁତ ସମୟ ନେଇଗଲିଣି ଆଉ କେବେ ଫାଙ୍କା ହେଲା ଆପଣ ନିହାତି
ହଁ ଧନ୍ୟବାଦ କଲଟି ସମତ ପ୍ତ କରୁଚି ଏଠି।
ଆଜ୍ଞା।